ହାଲୋ। ହାଲୋ। ହାଲୋ।
ଶୁଭାଯାଉନି।
ହଁ ଭାଇ ଶୁଭିଲା ମୋ ଭଏସ୍ ଶୁଭୁଛି। ହାଲୋ।
ଶୁଣାଯାଉନି।
ହଁ ଭାଇ ଶୁଭିଲା ଶୁଭିଲା ତମକୁ ଶୁଭୁଛି କି ନାଇ।
ଶୁଭୁନି।
ହଁ ଭାଇ ଶୁଭିଲା ଶୁଭିଲା ଶୁଭୁଛି କି ନାହି ହାଲୋ ହାଲୋ ମୋ ଭଏସ ଶୁଭୁଛି।
ସ୍ପିକର ନାହିଁ
ନାଇଁ ନାଇଁ ମୋ ବ୍ଲୁଟୁଥ୍ ମୋ ସବୁନି କି।
ଅଲପ ସାଉଣ୍ଡ ହଉଛି ଜୋରେ ଶୁଭୁନି।
ହଁ ହଁ ଆଉ ଭାଇ କେମିତି ଅଛ?
ସବୁ ଭଲ।
ହଁ ହଁ ହଉ ହଉ ଠିକ୍ ଅଛି। ଆଉ ଭାଈ କଣ କହୁଥିଲେ ହଁ ହଁ ଏବେ ଟିକେ ମାନେ କଣ କି ଖାଇ ଦେଇ ସାରିଥିଲି ଆଉ ବାହାରେ ଟିକେ ଗଛ ତଳେ ଠିଆ ହେଇଥିଲି ଆଉ ଭାଇ ତମେ କଣ କରୁଥିଲ।
ସେଇ ଖାଇସାରିକି ବସିଛି ଆଉ। କଣ କରିବି?
ହଁ ହଁ ଆଉ ଖାଇବାରେ କଣ କଣ ଖାଇଲ ଅଛି କହ?
ଆଜି ତ ଆମର ହେଇଥିଲା। ଆଳୁ କୋଷାକୁ ଭାତ ଆଉ କଣ?
ପଖାଳ।
ପଖାଳ।
ଭାଇ ପଖାଳ ତ ମନ ଶାନ୍ତି ଆତ୍ମା ତୃ ପ୍ତି ଆଉ କଣ କହିବ କୁହ। ଆମ ଓଡିଶାଙ୍କ ପରା ଜୀବନ ସେଇଟା। ଆମେ ଦେଶି ପିଲା ଦେଶି ଖାଦ୍ୟ ଖାଇବୁନି, ଆଉ କିଏ ଖାଇବ ନହେଲେ?
ଆଉ କଣ ଖାଇବୁ?
ହଁ କହିଲି ପା ଆଉ ଗୋଟେ କଥା। ପାଚିଲା ଆମ୍ୱ ଟେ ଖାଇଲନି ମାନେ କଣ କି ମିଠା ମିଠା ମିଠା ଆମ୍ବର ସ୍ୱାଦ ସାଙ୍ଗେ ପଖାଳ ଜମି ଯାଆନ୍ତା।
ଆମ୍ବ ପୁଣି ହବ। ପୁଣି ଶୁଖୁଆ ଧୀରେ ଧୀରେ ହବ ଆହୁରି ମଜା ଲାଗିବ।
ହଁ ଆଉ ଭାଇ କଣ କି ଆମ୍ବ ତ କେତେ କଣ ଆଚାର ହଉଛି ଚମ୍ପେତ ହଉ ସଡା ହଉ ମାନେ ଭଲ ଲାଗୁଛି ଖାଇବାକୁ ମୁଁ ଖାଇନି ତୋ। ତମକୁ
ସେଗୁଡାକ ଆଜିିକାଲି ଆଉ କରୁନାହାନ୍ତି। ସବୁ ଭୁଲି କଲେଣି ସବୁ।
ହଁ ଭାଇ ଦୁଇ ହଜାର କଣ କି ମାନେ ଏତେ ହେଲାଣି ପଛେ। ଏମାନେ କଣ କି ଲକଡାଉନ ପରେ ପରେ ତ କେହି ବନଉନାହାନ୍ତି। ଆଉ କଣ?
ଓ ସବୁ ବେଲେ ପୁଅଟା ସବୁ ଆଉ କିଛି କରୁନାହାନ୍ତି। ସବୁ ମାଗଣା ପଇସା ପାଇଗଲେ ନା।
ହୁଁ ସେଇଟା। ମାନେ ଭାଇ ଦେଖ ପରିଶ୍ରମ କରିବାକୁ ହେଲେ କଣ କି ଦରକାର, କଣ କି ମନରେ ଗୋଟେ ଇଚ୍ଛା। ମନରେ ଇଚ୍ଛା କେତୋଳେ ଆ ହେଥିଲାଗି କହିବାକୁ ଗଲେ ଆମୁକୁ ସେ ତୁ କିଛି ମାନେ କଁ କି ମାନେ ଫାଇଦା ପାଇବାକୁ ହେଲେ ଆମୁକୁ ସେଠି କଷ୍ଟ କଲେ ଯୋଉଟାକି ଆଉ ମିିଳିବ ସେଇଟା ବି ଜଣେ ପରିଶ୍ରମ କରିଥିବ। ଯୋଉ ଜିନିଷ କଁ କି ଆମୁକୁ ଅତି ସହଜରେ ମିଳେ ହେଲାକି ତାଙ୍କେ ପରିଶ୍ରମ କରିବ କୁହ?
ହୁଁ ଏବେ ତ ସବୁ ମିଳିଯାଉଚି। ମାସୁକୁ ମାସ ଦରମା ପାଇ ଯାଉଚନ୍ତି।
ହଁ ଭତ୍ତା ହଉ କି କେତବେଳେ କୋଉ ପେନସନ୍ ହଉ ମା ମାଗଣା ମିଳିଯାଉଚି ଏମ୍ ତି ସବୁ ବହୁତ ବ୍ୟବସ୍ଥା ଅଛି। ସେଇଟା ପାଇଁ କଥା।
ଆଉ ଲୋକ ପରିଶ୍ରମ କରୁନାହାନ୍ତି ଦେ ଚାଷ ବାସ ବି ଏବେ କରୁନାହାନ୍ତି। ପ୍ରାୟ ଯେମିତି କରୁଥିଲେ ଚାଷ ବାସ କରୁଥିଲେ। ପନିପରିବା ଲଗଉଥୁଲେ କିଛି ନି
ସଂସ୍କୃତି ଆଉ ମାନେ କଁ କି ଜୟ ଯବାନ ଜୟ କିଷାନ ଯୋଉ କଥା ନାଇଁ କି?
ହେଲେ ବି ଆମରି ଏପଟେ କରୁନାହାନ୍ତି ଚାଷ ବାସ ମାନେ ଧାନ ହୁଏ। କିନ୍ତୁ କିନ୍ତୁ ଏଗୁଡ଼ା ହୁଏନି ଯୋଉ ପନିପରିବା ଗୁଡ଼ାକ କରନ୍ତିନି ପ୍ରାୟ।
ହୁଁ ସେଇଟା ହେଲେ ଭାଇ ଆମ ଆମ ଦୁଃଖର କଥା କଣ କି ମାନେ ଆ ମାନେ କଣ କି ଆମର ଏଠି ଯୋଉମାନେ କୃଷକ ଶ୍ରେଣୀର ଅନ୍ତର୍ଗତ ଯୋଉମାନେ କି ଆମ ପେଟ ଭରିବା ପାଇଁ କଁ କି ମାନେ କଁ କି ଅତ୍ୟଧିକ ଖରା ହଉ, ବର୍ଷା ହଉ, ଶୀତ ହଉ, ମାନେ କାଓ ମାନେ କଠିନ ପରିଶ୍ରମ କରନ୍ତି ସେଇମାନେ ହିଁ କହିବାକୁ ଗଲେ କଁ କି ଦାରିଦ୍ର୍ୟ ସୀମାରେଖା ତଳେ ହଁ ତ କଁ କି ସାମାନ୍ୟ ଉପରେ ଥାଆନ୍ତି। ଆଉ ଯୋଉମାନେ ବିଶେଷ କୌଣସି ମାନେ କଁ କି ସେମିତି କିଛି କାମ ନ କନେ ଚଳ ଫାଇଦା ପାଇଁ କାର୍ଯ୍ୟ କରନ୍ତି।
ସେମାନେ ଖୁସ୍ ଆଉ ରହୁଚନ୍ତି ତ ଖୁସିରେ ବି ରହୁଚନ୍ତି ଆଉ କଁ କରିବୁ?
ଏଇଟା ତ ଦୁନିଆ ଭାଇ କଣ କହିବା ହେଲେ?
ଗରିବ ସବୁବେଳେ ଗରିବ ହେଇକି ରୁହେ। ଯିଏ ଧନୀ ସିଏ ଧନି ହେଇକି ପଳାଏ।
ସେଇଟା ହିଁ ତ ଭାଇ। କିତୁ କହିବାକୁ ଗଲେ କଣ କି ନି ଦେଖିବାକୁ ନିଜକୁ ବି ଖରାପ ଲାଗୁଚି। ଆଉ କହିବାକୁ ଗଲେ କିଛି ଜଣ ଆମ୍ ଭଳିଆ ମଧ୍ୟବିତ୍ ରହିଯାଆନ୍ତି ନାଁ ଧନୀ ନାଁ ଗରିବ।
ହୁଁ ହୁଁ ଆଜିକାଲି ସବୁ ଚାଲାକ ହୋଇଗଲେଣି ପ୍ରାୟ ଗୁଡ଼ାକ।
ହୁଁ ଆଉ ଭାଇ ତମେ ଏବେ ଅଛ କୋଉଠି ଘରେ ନା ବାହାରେ ବୁଲୁଚ?
ଘରେ ଖରା ଯୋଉ ପ୍ରକାର ହଉଚି ଆଉ ଘରେ ବାହାରେ କଁ ବୁଲି
ଖରା ତ ଭାଇ ଏବେ ତ ଗୋଟେ ପ୍ରକାର ଟିକେ ଉଷୁମ ଖରା ଲାଗୁଚି। ମେ ମାସର ଖରା କେମତି ପ୍ରଚଣ୍ଡ ହଉଥୁଲା ମନେ ଅଛି ତ?
ଏବେ ବି ତ ଭଲ୍ ପ୍ରବଳ ଖରା।
ହଁ ଭାଇ ଠିକ୍ କଥା ଠିକ୍ କଥା। ଆଉ
ହେ ଦିନ କେ ଯିବ କେଜାଣି?
ଆ ନାଇଁ ଭାଇ ଆଉ ବିଶେଷ ନାଇଁ ଏଇ ଦେଖ ଜ ଏ ଆଜି ରଜ କେବେ ଅଛି କାଲି ଆଡ଼େ ପରା ତ ର
ରଜ ପା ଆଜି ଷ୍ଟା ଆଜି ପୁଣି ଆଜି ଆରମ୍ଭ ହେଲା ରଜଟା।
ହଁ ଆଜି ହଁ ଆଜି ରଜ ଜ କାଲି ବଲିବୁ।
ଆଜି ଆରମ୍ଭ ହେଇଛି। ରଜ ତ ଭଲ ମ ମନଉଥୁବେ ନେଇଁ କି?
ହଁ ଏପଟେ ମୋ ଘରେ ରଜ ହଁ ଏପଟେ ତ କିଏ ରଜ ପାଳନ କରୁଚି ଭାଇ ରଜ ନାଁରେ କଁ କି ଘରେ ଦି ଚାରିଟା ପିଠା ହୁଏ ସେଟା ତ ରଜ ଆଉ କଣ?
ଆଉ ପୁଅ ପିଲାଙ୍କର ପୁଣି କି ରଜ ଝିଅମାନଙ୍କ ପାଇଁ ହିଁ ରଜ ମାନେ ରଜ।
ଝିଅମାନଙ୍କ ପାଇଁ ଘର ରଜ ମାନେ କଁ କି ଏପଟେ ମାନେ କଣ କି ଯୋଉମାନେ ଝିଅ ପିଲା ସେମାନେ ଦୋଳି ଖେଳିବେ ଅଳତା ଲଗେଇକି ମାନେ କଣ କି ମାନେ ନିଜକୁ ମାନେ କ କି ସଜେଇବେ ମାନେ କଣ କି ଅଳତା ପିନ୍ଧିବେ ନୂଆ ଡ୍ରେସ ପିନ୍ଧିବେ ସେମାନେ କଣ କି ଆରାମ ତାଙ୍କ ରଜକୁ ଖୁସିରେ ମଉ ଛି ସେଲିବ୍ରେସନ କରିବେ ଏତ ଆମର କଣ ଅଛି ଗ ଯେମିତି ଦିନକୁ ସେମି ଦିନ।
ତ୍ର ସେମତି ପ୍ରାୟ ପାଳୁଥିଲେ ଏବେ କିନ୍ ଦେଖୁଛି ମୁଁ ପ୍ରାୟ ଏତେ ବି ଖାସ ନାହିଁ ଝିଅଗୁଡା ବି କିଛି କରୁନାହାନ୍ତି ପ୍ରାୟ। ସବୁ ଫୋନ ହେଇଗଲା ନା ମୋବାଇଲ ଫୋନ ହେଇଗଲା।
ହଁ ସେଇଟା କଥା।
ଯିଏ ଯୁଆଡେ କଥା ହଉଛି କଣ କରୁଛି ଏ ଏମିତି ସବୁ ହେଇଗଲିଣି ସବୁ।
ହୁଁ ସେଇଟା ଠିକ କଥା କହିଲ ଭାଇ। ଆଉ ଆଜି କୁଆଡେ ମାନେ କଂ କି ସକାଳେ ଭାଇ ମାନେ ବୁଲାବୁଲି କରି ଯାଇଥିଲ କି ନାଇ ଏମତି।
ବୁଲାବୁଲି ତ ଆଜି ନାଇଁ ପରେ ଯିବୁ ଆଉ ପରେ ଯିବୁ ଟିକେ ଅଛି ଆମର
ଅଁ ହଁ ଭାଇ ତମର ସକାଳେ ଉଠିବାର ସମୟ ପର ପା ପ୍ରାୟ କେତେ ହେ ରହୁଛି।
ସଖାଳେ ମୋର ସେତିକି କିଛି ଗ୍ୟାରେଣ୍ଟ ନାହିଁ କେତେବେଳେ ସାଢେ ସାତଟା କେତେବେଳେ ନଅଟା କେତେବେଳେ ଦଶଟା ସେମିତି କିଛି ଗ୍ୟାରେଣ୍ଟି ନାହିଁ ମୋର।
ଦଶଟା ହଁ ମୋର ଦଶଟା ହୁଏ କିନ୍ତୁ ଶୀତବେେଳେ ଏବେ ଯଦି ନର୍ମାଲି ମୁଁ ଉଠିବି ତାହେଲେ ସାତ ସାତଟା ରୁ ଆଠଟା ଭିତରେ ଉଠେ ବେଶୀ ସମୟ ଲେ ମୋ ଡେରି ହୁଏନି କାଇଁ ନା ବେଶୀ ସମୟ ଶୋଇଲେ ଗରମ ଲାଗିବନି କି?
ଗରମ ଲାଗୁବ ପ୍ରାୟ ସି ସକାଳୁ ସକାଳୁ ଟିକେ ଥଣ୍ଡା ଲାଗିଥିବ ନାଇଁ। ସକାଳେ ଥଣ୍ଡା ଲାଗୁଚି।
ହଁ ଠିକ ଅଛି ହଉ ଠିକ କ ହଁ ହଁ ହଁ ହଁ ଭାଇ ଠିକ୍ ଅଛି ଠିକ କଥା କହିଲ।
ରାତିରେ ସିନା ଗରମ ହଉଚି ସକାଳେ ଥଣ୍ଡା ଥାଏ।
ସକାଳେ ହଁ ଭାଇ ବିଶେଷ ତ କହିବାକୁ ଗଲେ ଆଠଟା ପରେ ପରେ ଯେମିତି ସେମିତି ଗରମ ହୁଏ ନା ଆଉ।
ମାନେ ଗରମ ମାନେ ପ୍ରବଳ ଗରମ ଅଲଗା ପ୍ରକାର ଛାତ ଉପରେ ଶୋଇବା ହିଁ ଭଲ। ଆଉ କୁ ତଳେ ଶୋଇ ହଉନି ଘରେ ନୁ କା ଗୁଳି ଗୁଳି ହଉଚି। ବିନା ଏସିରେ କାମ ନାହିଁ ଶୋଇ
ହୁଁ ହୁଁ। ଆଉ ଭାଇ ତମକୁ କହିବାକୁ ଗଲେ ତମେ ଜାଣିଥିଵ୍ ବ ଆମ ଓଡିଶାରେ ବାର ମାସରେ ତେର ପର୍ବ ହଉଛି ତମକୁ ମନ ପସନ୍ଦର ପର୍ବ କୋଉ ପର୍ବ ଲାଗୁଛି ମାନେ ଯୋଉ ପର୍ବରେ କି ତମେ ଅ ଅଧିକ ଖୁସି ହେଇକି ସେ ପର୍ବକୁ ନିଜର ମନ ଶ ଶାନ୍ତି ହବାଯାଏଁ ପାଳନ କର। କୋଉ ପର୍ବ ତମକୁ
ମୁଁ ସେମିତି କୋଉ ପର୍ବ ନାହିଁ ମୋର।
ସେମିତି କିଛି ନାଇଁ ତମ ଯେକୌଣସି ପର୍ବ ଆସିଲେ ବି ଖୁସି ଲାଗେ ଚଳିବ ନିଜ ଖୁସିରେ ପାଳନ କରିବା କଥା।
ପର୍ବପର୍ବାଣୀ କୁ ମୁଁ ଦେଖେନି ଏତେ ଏରା କଣ ଦେଖିବୁ ଏଉଡ଼ାକ
ହୁଁ ହୁଁ। ହାଲୋ।
ପର୍ବ ମାନେ କଂ କିଛି ନାଏ ସେମତି କିଛି ଖାସ ଲାଗେନି ପ୍ରାୟ।
ହଁ ହଁ ହଉ ହଉ ଠିକ୍ ଅଛି। ହଁ ଭାଇ ଏମତିରେ ବି କହିବାକୁ ଗଲେ କଂ କି ଆମ ବାର ମାସରେ ତେର ପର୍ବ ଯୋଉ ପାଳନ ହଉଚି ସବ ପର୍ବରେ କିଛି ନା କିଛି ଖୁସି ଥା ଯୋଉ ସବୁ ଖୁସିକୁ ବାଣ୍ଟିକି ନିଜ ପାଖରେ ଚଳିବା କଥା ସେମିତି କୌଣସି ପର୍ବକୁ ନେଇ ବାଛ ବିଚାର କରିବା କିଛି ଦରକାର ନାହିଁ। ହୁଁ। ଆଉ ଭାଇ ତମ ପରିବାରେ ସମସ୍ତେ କେମିତି ଅଛନ୍ତି ତମ ବାପା ମା ସମସ୍ତେ ଭଲ ଅଛନ୍ତି।
ମୁ ଭଲ
ଠିକ୍ ଅଛି ଭାଇ ଆଉ କହିବାକୁ ଗଲେ କଣ କି ହୁଁ। ତମର ଦେହ ସବୁଦିନ କେମିତି ବିତୁଚି ମାନେ ତ ତମର ସବୁ ଠିକ୍ ଠାକ୍ ଯାଉଚି ତ?
ସବୁ ଠିକ୍ ଅଛି।
ହଁ। ଭାଇ କାଲି ଆମର ଆଡେ ଆମ ଗାଁ ରେ କଣ କି ପ୍ରବଳ ବର୍ଷା ହଉଥିଲା। ତମ ପଟେ କେମିତି ଥିଲା ପରିବେଶ?
ବର୍ଷା ହଉଥିଲା ନା। ବର୍ଷା ହେବା ଯୋଙ୍ଗୁ ତ ଖରା ଗରମ କମି ଯାଉଚି ନା ନହେଲେ କେମିତି ଗରମ ହୁଅନ୍ତା। ତା ଅଲଗା ପ୍ରକାର ଗରମ ହୁଅନ୍ତା।
ହୁଁ ହୁଁ ସେଇଟା ହଁ। ତାପରେ ଭାଇ ଏବେ ତ ତମ ଘରେ ଚାଷ ବାସ ସବୁ କରନ୍ତି କି ନାଇଁ ତମ ପରିବାରରେ କେଇ କିଛି?
ଚାଷବାସ କରନ୍ତି କରନ୍ତି ସେମତି ଆଉ ଏତେ ବି ନାହିଁ ଆଉ ବହୁତ କମି ଯାଇଛି।
ହୁଁ ହୁଁ।
ଏବେ ଆଉ କିଏ ପରିଶ୍ରମ କରୁଛି। ଖରା ଯୋଉ ପ୍ରକାର ହଉଡ଼ି। ତ ଚେଞ୍ଜ ସବୁ ସବୁ ବଦଳିଗଲାଣି ସବୁ ଦୁନିଆ। ନିଜେ ନିଜେ ବଦଳବାକୁ ପଡୁଚି ଆଉ।
ହଁ ହଁ ଠିକ୍ ଅଛି ହଉ ହଉ।
ନା ବଦଳ ଦେଇ ହବନି।
ଚାଲି ଚାଲି ଆସ୍ ହଁ ହଁ ଠିକ ଅଛି। ତାକୁ ମାର୍ ମାରିଦେବି। ହଁ ହଁ ଭାଇ ମୋ କଥା ସବୁ ପୁରା କ୍ଲିୟର ସବୁଚି ତ?
ହଁ ଶୋଭା ଉଛି।
ହଁ ହଁ ଠିକ୍ ଅଛି ହଉ।
ଗାଁରେ ତ ଆମର ପିଲା ନାହାନ୍ତି ଆଉ କେହି ଆଉ ଯିଏ ଜୁଆଡେ ସବୁ ପଳେଇଚନ୍ତି ଗାଁ ପିଲା ଗୁଡାକ।
ହୁଁ ହୁଁ।
ପୁରା ଖାଲି ଗାଁ ରେ ଆଉ ରହିବାକୁ ଇଚ୍ଛା ହଉନି।
ହଁ ଭାଇ ସତ କଥା ମତେ ବି ମାନେ କଣକି ଗାଁ ପ ମାନେ କଣକି ଏବେ କିଛି ଗାଁରେ ସୁ ବିଷେସ ସୁବିଧା ସୁଯୋଗ ନାହିଁ ମାନେ କଣ କି ଟିକେ ମାନ୍ଦା ମାନ୍ଦା ସମୟ ଲାଗୁଚି। କିନ୍ତୁ ଚଳିଯିବ ଗାଁରେ ମାନେ କଅଁ କି ମାନେ ଟିକେ ମାନେ କଣ କି ପ ଖାପ ଖୁଆଇ ଚଳିଯିବା କଥା ଆଉ କଣ ପରେ ବେ ନିଜର ଜନ୍ମସ୍ଥଳୀ ଛାଡିକି କୁଆଡେ ହିଁ ଯାଇପାରିବା।
ସେମିତି କିଛି ନାହିଁ ଯେ ଏମିତି ବି କିଛି ଗୋଟେ କରିବା ଦରକାର। ଜୀବନରେ ନହେଲେ କେମିତି ଚଳିବ ଆଉ।
ହଁ ଭାଇ ତମ ଜାଗା ତମର ମାନେ କଣକି ସେପଟେ କିଛି ବୁଲାବୁଲି କରିବା ପାଇଁ କିଛି ଏମିତି ଭଲ ପ୍ରା ପ୍ରାକୃତିକ ସୌନ୍ଦର୍ଯ୍ୟ ମାନେ କଣକି ଭଲ ମାନେ କଣକି ଜାଗା ଅଛି କି?
ସେ ଭିତରେ ଆମର କିଛି ନାହିଁ। ଯାହାହବ ବାହାରେ।
ଟୋଟାଲ କେହି ନାହାଁନ୍ତି। ହୁଁ ଟୋଟାଲେ ହେତ୍ ପାଣି ସେ ବ
ଗାଁ ପାଖରେ ତ କିଛି ନାହିଁ ସେମିତି।
ହୁଁ ହୁଁ ଠିକ ଅଛି ଆଉ।
ଯେତେବେଳେ ଆମ ଗାଁର ନଈ ବଢିବ ସେତେବେଳେ ଦେଖିବାକୁ ଭଲ ଲାଗିବ।
ନଈ ବଡି ହଁ ନଈ ବଡିରେ କଣ କି ଯ ଅତ୍ୟଧିକ ନଦୀ ପାଣି ଥିବ ମାନେ ଇଏ ସିଏ
ତାପରେ ଆମ ଗାଁ ସେପଟେ ଗୋଟେ ଜାଗା ଅଛି ସେ ନଈ ବଢିଲ ସେ ସୁନ୍ଦର ଦେଖାଏ ସେ ଜାଗା ଟା।
ହୁଁ ହୁଁ ହୁଁ ଠିକ କଥା କହିଲ ଭାଇ।
ନହେଲେ ନାଇଁ।
ହୁଁ ହୁଁ ସେଇଟା। ହଁ ଭାଇ ନଈ ବଢ଼ିର କଣ ଟିକେ ଅପକାରତା ଅଛି ମାନେ କଣକି ଘର ଦ୍ୱାର ଏସବୁ ଭସେଇ ନବ ମାନେ
ହଁ ଦେଖିବାକୁ ବହୁତ ମଜା ଲାଗେ ଆମ ଗାଁର ପ୍ରାୟ ଲୋକ ଆମେ ଦେଖିଜାଉ ନଈ ବଢିଲେ ବେଳେବେେଳେ
ହୁଁ ଠିକ ଅଛି ହଁ ସେଇଟା।
ତୁ କଣ ତୁ